ହାଲୋ।
ହଁ ହାଲୋ।
ହାଲୋ।
ହଁ ହଁ ଶୁଭୁଛି ଶୁଭୁଛି, ହଁ ଶୁଣିପାରୁଛି ଶୁଣିପାରୁଛି, କହୁ ନାହାନ୍ତି, କୁହନ୍ତୁ?
ହଁ ହଁ। ଆପଣଙ୍କ କଥା ବି ମତେ ଠିକ ସେ ଶୁଭୁଛି, ଆପଣ ଏବେ ବ୍ୟସ୍ତ ନାହାନ୍ତି ତ?
ନା ନା ବ୍ୟସ୍ତତା ନାହିଁ
ଆଉ ଆପଣଙ୍କ ସହିତ ଟିକେ କଥା ଥିଲା, ଆପଣ ପୁରା ଫାଙ୍କା ଅଛନ୍ତି ତ?
ହଁ ପାଙ୍କା ଅଛି, ପାଙ୍କା ଅଛି।
କହୁଥିଲି କି ହଁ ମୁଁ କହୁଥିଲି କି ଆପଣ ଆପଣଙ୍କୁ ତ ମୁଁ ଜାଣିଛି। କେବେଠୁ ମାନେ ଆପଣ ଯେଉଁ କ୍ୟାଟରିଂ ବ୍ୟବସ୍ଥାରେ ଅଛନ୍ତି, ମାନେ ଆପଣ ଯାହା ଆପଣଙ୍କ ଯୋଉ ଚିହ୍ନା ଜଣେ ଡ୍ରିଙ୍କ କରୁଚନ୍ତି। ସେଇ ବିଷୟରେ ଟିକେ ମୋର ଜଣେ ଟିକେ ବୁଜି ଟିକେ କରିବାର ଥିଲା ତ ମୋ ଛୁଆର ଜନ୍ମଦିନ। ସେଥିପାଇ ଟିକେ ତିନିଶ ଚାରିଶ, ଲୋକଙ୍କ ଭଳିଆ ମାନେ କ୍ୟାଟରିଙ୍ଗ ଆ ପାଇଁ ଟିକେ ଆପଣଙ୍କ ସହିତ କଥା ହେଇଥାନ୍ତି। ଆପଣ ବି ପୁରା ଫାଙ୍କା ଅଛନ୍ତି ତ?
ହଁ ପୁରା ଫାଙ୍କା ଅଛି ପୁରା ଫାଙ୍କା ଅଛି କୋହୁନାହାନ୍ତି କଣ ମାନେ କ ମେନୁ କଣ କଣ କରିମେ?
ମେନ୍ୟୁ ଆଉ କଣ ସେଇ ନର୍ମାଲ ତ ମାନେ ମୁଁ ସେଦିନ ଯୋଉ ଏଗାର ଦିନିଆ ଭୋଜି ଯାଇଥିଲି ଏଇ ଯୋଉ ସପ୍ତାହେ ତଳେ ଆମ ଘର ପା ସିଏ ଗୋଟେ ଯୋଉ ହେଇଥିଲା ଆଁ ସେଠି ତ ମାନେ ଏମିତି ଷ୍ଟା ଟରେ ଏଁ ଷ୍ଟାଟରେ ଏମିତି ପନିର୍ ଛ ତୁ ମକା କରିଥିଲେ ଆଉ ଜନ୍ମଦିନରେ ବି ଆଉ କଣ ହବ କି। ଆଁ ସେଇଆକୁ ହବ ଆଉ କଣ ସେଇ ଭଳିଆ ଟିକେ କରିଦବା। ଆପଣ ଆପଣଙ୍କ ତରଫରୁ ଟିକେ କହିଲେ ଆପଣ ତ ଯାଇଚନ୍ତି ବୋହୁତ ଜନ୍ମଦିନ ଭୋଜି କଣ କଣ କଲେ ଗୋଟେ ମିଡିଲି କ୍ଲାସ ଫାମିଲିର ଭୋ ଭୋଜିଟା ଆଁ ମାନେ ଠିକ୍ ଠାକ୍ ହବ କୁହନ୍ତୁ।
ଗୋଟେ ଅ ଷ୍ଟାଟର ଆଇଟମରେ କରିବେ ମ ଛ ମକା ଛ-ଛଣା ହେଇଥିବ ପନିରଟିଏ ହେଇଥିବ। ଆଉ ପନିର୍ ପକୋଡା ଯୋଉଟା ଆଉ କଣ ସାଧ ନା ଆଇଁଷ?
ନାଇଁ ନାଇଁ ସାଧା ନା ଆପଣ ଯୋଉ କହିଲେ ଏନେ ଏ ମକାଟା ମକା ଛଣାକୁ ବେଶୀ ଲୋକ ପସନ୍ଦ କରୁଚନ୍ତି ନା ସୁଇଟିକର୍ଣ୍ଣକୁ ବେଶୀ ପସନ୍ଦ
ନାଁ ନାଁ ସେ ସେ ଛଣାଟାକୁ ବେଶୀ ପସନ୍ଦ କରୁଚନ୍ତି। ହଁ ଛଣାଟା ମକା ଆଉ ଗୋଟେ ପନିର୍ ପନି-ପନିର। ପକଡା କରିଦେବା ମାନେ ଛଣା ମକା ଗୋଟେ କରିଦେଲେ ହବ। ତା ଦେହରେ ହୋଉଚ ଯୋଉ ଆପଣଙ୍କର ହଁ ଫ୍ରୁଟ୍ ସାଲାଡ୍ ଗୋଟେ ବି ହେଇପାରିବ ତା ଦେହରେ ଆପଣଙ୍କର ଯୋଉ ତାକୁ କୁହନ୍ତି ଏଁ ଗୋଟେ ବଏଲ୍ ଚିଜ୍ ବଏଲ୍ ଗୋଟେ ଆସୁଚି। ହେଲା ସେଇଟା ସାଧାରେ ବି ହେଲା ସେଇଟା ବି ଭଲ ଭଲ ରହିବ ଷ୍ଟାଟରରେ। ତା ଦେହରେ ପାମ୍ପଡ ବି ହେଇପାରିବ। ତା ଦେହରେ ସାଲାଡ୍ ବି କରିପାରିବେ ଭାତ, ଡାଲି ଆଉ ମୁଢି ଘା ଣ୍ଟ ଭଲିଆ ତରକାରୀଟେ କରିବେ। ଆଉ ଏଇ ଯେ ପଣସ ବି ଆସୁଚି ପଣସ କଠା ତରକାରୀ ହେଇପାରିବ। ଆଉ ପନିର୍ ଯଦି କରିପାରିବେ ପନିର୍ ବଟର ମସଲା ଆଉ ଯୋଉ ଆପଣଙ୍କର ହେଟା କଣ ତ ହୁଁ ହୁଁ ହେଇ ତାକୁ କଣ କହିବୁ ପାଟି ଅଗରେ ଅଛି କହିପାରୁନି ହଁ ସେଟା ଯେଉଁ ଆପଣଙ୍କର କୋଉଟା କହିଲେ। ଏଁ ଆଉ ବେସନଟାକୁ ମାନେ ତାକୁ ପାଗ କରିକି ହେଟା ଗୋଟେ ବେସନ ତରକାରୀ ବୋଲି ହୋଇପାରିବ। ଏଉଡା କଲେ ପସନ୍ଦ ଲାଗିବ ଗରମ ଦିନ ପାଇଁ ଏଟା ଠିକ୍ ଠାକ୍ ଲାଗିବ ଭଲ ହବ। ଆଉ ହୋଉ ଖଟାଟେ କରିବ ହଁ ଖ-ଖଟା କରିଦେବେ କ୍ଷୀର ହଁ। ହଁ ଖଟା ଗୋଟେ କ୍ଷିରୀ ଗୋଟେ କରିଦେବେ ତା ଦେହରେ ଯଦି ମିଠା କରିଦେବେ ତା ଦେହରେ ଜଲପି ନହଲେ ମାଲପୁଆ ଆଉ ଛୋଟ ଛୋଟ ମାଲପୁଆ ହେଇପାରିବ ଜଲପି ହେଇପାରିବ। ଆଉ ସୀତାବାଘ ପାସ୍ ହେଇପାରିବ। ସେ ହେଇଗଲେ ବୋହୁତ ବଢିଆ ଲୋକମାନେ ଶା ନ୍ତି ରେ ଖାଇକି ଯିବେ। ଆପଣଙ୍କର ପୁଅ ଜନ୍ମ ନା ଝିଅ ଜନ୍ମଦିନ?
ଆଁ ପୁଅର ପୁଅର ବଡ
ଆଚ୍ଛା ହୋଉ ହୋଉ ହୋଉ ହୋଉ।
ଆପଣ ଯୋଉ କହିଲେ କି ଯୋଉ ଖଟାଟା ଆ ଆମ୍ବୁଲ ରାଇ କଲେ ଭଲ ହବ ନା ଟମାଟୋ ଖଟା ସେ ଯୋଉ ଖଜୁରୀ କୋଳିି ପ ପକେଇକି କରନ୍ତି ସେଇଟା ଭଲ ହେବ।
ନା ନା ସେଇଟା ଆପୁ ସେଇଟା ଠାରୁ ଆମ୍ବୁଲ ଖଟା କରନ୍ତୁ ବେସି ପସନ୍ଦ କରିବେ। ନହେଲେ ଏବେ କଞ୍ଚା ଆମ୍ବରେ ଖଟା କଲେ ବି ଆହୁରି ବଢ଼ିଆ ହବ ମାନେ ଲୋକମାନେ ଭାରି ପସନ୍ଦ କରିବେ। ସେଇଟା ଖାଇବାକୁ ସେଇଟା ବି ରହିବ ଚାରି ପାଞ୍ଚ ଦିନି ଆଠ ଦିନି ପର୍ଯ୍ୟନ୍ତ ରହିପାରିବ।
ଓହୋ ଆଉ ଗୋଟେ ସପୁରୀରେ ବି ଖଟା ହୁଏ ବୋଧେ?
ହଁ ସପୁରୀ ଯେଲି ହୁଏ ସେଇଟା କିନ୍ତୁ ତାଠାରୁ କମ୍ ଖର୍ଚ୍ଚରେ ଏଇଟା ହେବ ଆଉ ଭଲ ପସନ୍ଦ କରୁ ଲୋକମାନେ ଖାଇବା ପାଇଁ ଆମ୍ବୁଲ ଖଟା କରନ୍ତୁ କିମ୍ବା ଆମ୍ବ ଖଟା କରନ୍ତୁ ସେଇଟା ଆମ୍ବୁଲ ରାଇ ବୋଲି କହନ୍ତି।
ଆଚ୍ଛା ଆଚ୍ଛା ହଁ ମୁଁ ତ ଜାଣିନି ଏତେ ଆପଣ ସେଇଥିପାଇଁ ଆପଣଙ୍କୁ ପଚାରିଲି ଆପଣ ଜାଣିଥିବେ ଲୋକ କଉଟାକୁ ବେଶୀ ଭଲ ପାଉଛନ୍ତି ଖାଇବାକୁ ଖଟା ବିଷୟରେ ଆଉ ଇଏ ଆଉ ନବରତ୍ନ ଟା କରିବାନି ନା ମିକ୍ସ୍ ଟା କରିବା?
ଏ ବୁ ଭଲ ହେବ ନବରତ୍ନ କଲେ ଭଲ ହେବ ମିକ୍ସଟା ସବୁପ୍ରକାର ପରିବାପତ୍ର ପଡ଼ିବ କଣ? ସେଇଟା ବି ହେଇପାରିବ ନୁ ନବରତ୍ନ କଲେ ବି ହବ। ଏଟା କଲେ ହବ। ନା ଦିଟାଆଙ୍କ କରିଦିଅନ୍ତୁ କିଛି କଥା ନାହିଁ ସବୁତ ସାଧା ଉପରେ ହବ ଆଉ କଣ ସାଦା କଲେ ଲୋକମାନେ ପସନ୍ଦ କରୁଚନ୍ତି ଆଉ।
ଅ ନା ମୁଁ କହୁଥିଲି କି ଏତେ ଆପଣ ଆଇଟମ୍ କହିଲେ ଉଁ ନାଇଁ ମୁଁ କହୁଥିଲି କି ଏ ଏତେ ଆପଣ ଆଇଟମ୍ କହିଲେ ନା ମାନେ ଯେମିତି ହେଲା ପଣସ ହଁ ପୋଟଳ ପନିର ଗୋଟେ ରହିଲା। ଚିଲି କୋବି ରହିଲା। ଏତେ ଆପଣ ଆଇଟମ୍ କରିବା ସହିତ ଆମେ ମିକ୍ସଟା କଲେ ଭଲ ହବ ନା ନକଲେ ଚଳିବ?
ନାଇଁ ବ ବଇବେ ଯେ ଦିଟା ତିନିଟା ପ୍ରକାର ତରକାରୀ ଉପରେ ରହିଲା। ସେଇଟା ନକଲେ ବି ହବ କିଛି ଅସୁବିଧା ନାହିଁ। ସେଇଟା ଲୋକମାନେ ବି ଏତିକିରୁ ବି ଖାଇକି ଯାଇପାରିବେ। ସେ ତାର ନାଁ ସାନ୍ତି ହେବେ ଖୁସି ହେବେ। ପାମ୍ପଡ ଟା ରଖିବେ। ପାମ୍ପଡ ଟା କଟିଂ ପାମ୍ପଡ କରିଲେ। କଏନ୍ ପାମ୍ପଡ କରିବେନି। କାହିଁକି ନା କଟିଂ ପାମ୍ପଡ ଟା ଭଲ ଚାଲିଚି ଭଲ ବି ଲାଗୁଚି। ଆଉ ଜାଲିି ବାମ୍ପଡ଼ ବି ନୁହଁ। ଆଉ ତା ପରେ ସାଲାଟ୍ ଟେ କରିବେ ଦହିବରା ଟେ କରିଦେବେ। ଆଉ ଏତିକି ହେଲାଣି ବହୁତ ହେଲାଣି ଆଇଁଷ ହବ ନା ହବନି?
ହଁ ହଁ ଏ ନାଇଁ ନାଇଁ ଆଇଁଷ ଆମେ କରିବାନି ଏତିକି ହିଁ କରିବା। ଆଉ ମୁଁ କହୁଥିଲି କି ଆପଣ ଷ୍ଟାର୍ଟର ରେ ସବୁ ଯାକ ଶୁଖିଲା ଷ୍ଟାର୍ଟର କହିଲେ। ଚାଓମିିନ୍ ଟା କରିବାନି?
ହଁ ଚଓମିନ ତ ବଢିଆ ସେଇଟା ଛୋଟ ପିଲା ମାନେ ଭାରି ପସନ୍ଦ ସେଇଟା। ଆ ସେଇଟା କରନ୍ତୁ ନା। ସେଇଟା ବୁ ସବୁଠାରୁ ବଢ଼ିଆ। ଚାଓମିନଟା ଭେଜ୍ ରେ କରିବେ ନନେ ସାଧାରେ। ତା ଦେହରେ ଟିକେ ଗାଜର ଟିକେ ପଡ଼ିଥୁବ। ବୁ ସେ ବ ବନ୍ଧାକୋବି ଟା ପଡ଼ିଥିବ। ହଁ ଏଇଟା ବୁ ଚାଓମିନ କରିବେ ହେ କେତେ ବଢ଼ିଆ ଲାଗିବ। ତା ଦେହରେ ପନିର୍ ଟିକେ ପଡ଼ିଥିବ। ଆଃ କେତେ ସେଇଟା ଉଁ କଲର ଫଲର୍ କିଛି ନ ଦେଇକି କଲେ ହଁ ସବୁଠାରୁ ବଢିଆ ଲୋକମାନେ ସମସ୍ତେ ଖାଇବେ। ବୁଢ଼ା ଛୁଆ କତୁରୁ ଆରମ୍ଭ କରି ସମସ୍ତେ ଏଇଟା ଜିନିଷଟା ପସନ୍ଦ।
ହଁ, ସେଇ ମାନେ ଟିକେ ସୋୟାବିନ୍ ହଁ ଟିକେ ସୋୟାବିନ୍ ଟିକେ ଆଉ ଛତୁ ବି ଟିକେ ତା ସହିତ ଆଡ କରିଦବା ହୁଁ।
ହଁ ସେଇଟା ସେଇଟା ସ୍ପେଶାଲ ଆଇଟମ୍ ହେଇଯିବ ହେଟା ଆଉ।
ଆ ମାନେ ଖାଲି ଚାଓମିିନ ଦବା ନା ହଉଚି ମଞ୍ଚୁରିଆନ୍ ବି ତା ସହିତ କରିଲେ ଭଲ ହବ?
ଚାଓମିନ୍ ସେଥିରେ ମଞ୍ଚୁରିଆନ୍ ଟା ମଞ୍ଚୁରିଆନ ଟିକେ ଝୋଳ ଝୋଳ ରହିବ। ମାନେ ଚାଓମିନ୍ ମ ମଞ୍ଚୁରରିଆନ୍ ଖାଇଥିଲେ। ଆପଣର ଆହୁରି ଗୋଟେ ଭଲ ହବ। ମୁଁ କହିଦଉଚି, ଯେ ଆମର ଯଉ ରୋଷେଇ ସଂସ୍ଥାରେ ଯଉ ଅଛି। କହୁଚୁ କ୍ୟାଟ୍ରିଙ୍ଗ ଡେ। ସେଇଟା ଷ୍ଟାର୍ଟର ଆଇଟମ୍ ଆପଣ ଯେତେ ବଢ଼େଇ ଦେବେ ଅଧିକା ମାନେ ମେନ୍ କୋର୍ସ ଲୋକ କମ୍ ଖାଇବେ। କାହିଁକିନା ଷ୍ଟାର୍ଟର ରେ କମ୍ ଖର୍ଚ୍ଚ ହେଇଯାଏ। କିନ୍ତୁ ମେନ୍ କୋର୍ସ ରେ ଆପଣଙ୍କ ଛତୁଟା ହେଲା ପନିରଟା ହେଲା ସେଇଟା କଷ୍ଟ ଚିଲି ଆଇଟମ୍ କାହିଁକିନା ସେଇଟା ମାନେ ଲୋକଙ୍କୁ ଯେତେ କମ୍ ମା ଇଏ ଆଇଟମେ ଷ୍ଟାର୍ଟରରେ କମେଇ ଦେବେ। ସେଟା ହଉଜି ମୁଁ ସେପଟେ ଅଧିକା ସେପଟରୁ ଖାଇଦେବେ। ଯା ଫଳ ଷ୍ଟାର୍ଟର ଆଇଟମ୍ ଟା ବଢ଼େଇ ଦେବେ। ତାହେଲେ ସେଟା ତ ଖାଉଁ ଖାଁଉଁ ପେଟ ପୁରି ଯିବ। ଆ ଏଟା ଆଉ କଣ ଖାଇବେ, ଏଇଟା କମ୍ ଖର୍ଚ୍ଚ ରେ ହେଇଯାଏ। ଏଟା ହେଉଚି କାମ ଏଇଟା ଆମେ କହୁନା। କାଇଁନା ଯଉ ଯେ ଅତି ଚିହ୍ନା ପରିଚୟ ହେଲେ ଆମେ କହୁ ଯେ, ଆମର ଆମର ଆଇଟମ ହେଲେ ଯେତେ ଆଇଟମ ଅଧିକା କରିବ ଆମର ସେଇ ହିସାବରେ ପଇସାଲୁ।
ଆଚ୍ଛା ଆଚ୍ଛା। ଆପଣ ଆଁ ଯୋଉ କହିଲେ କି ଛତୁ ଆଉ ପନିର ରେଟ୍ ଟା କମ, ଆପଣ ମେନ୍ କୋର୍ସ ରେ କହିବେନି, ହେଲେ ଷ୍ଟା ଟର ରେ ତ ଛତୁ ଆଉ ପନିର ହେରିକା ତ ବହୁତ ଲୋକ ଖାଇଯିବେ ନା।
ସେଇଟା ଖାଇବେ ଯେ କିନ୍ତୁ ସୁ ଆଉ ଅଲଗା ଆଇଟମ୍ ବି ଖାଇବେ ନା। ସେ ଏଇଟା ଖାଇଲେ ବି ଏଟା ଆଉ ଗୋଟେ ଦିଟା ଖାଇଲେ ତାଙ୍କ ପେଟ ପୁରିଯିବ, ହେଲା ଆଉ ଏଲ ତ କାଡିଆ ଉପରେ ହେଲେ ରଖିଲେ କାହିଁନା ହେଟା ଏବେ ହୁଁ।
ନେ ନାଇଁ ଏଇଟା ମୁଁ ବୁଝିଲି କି ହଁ ମାନେ ମୁଁ ନିଜେ ବି ଗଲେ ହଉଚି ଏଁ ମାନେ ମୁଁ ନିଜେ ବି ଖାଇଲେ ମୋତେ ଷ୍ଟାର୍ଟର୍ ହିଁ ପସନ୍ଦ ଲାଗେ, ମୁଁ ଷ୍ଟାର୍ଟର୍ ହିଁ ଖାଇଦେଇକି ଆଉ ମେନକୁର୍ସ ଖୁ ଖାଇବାକୁଆ ଇଏ ନଥାଏ, ଆଉ ଡେଜର୍ଟରେ?
ସେଇଟା ବୁ ଯୋଉଟା କଲେ ବି ହବ।
ଆଁ ତଥାପି ଆପଣ କହୁନାହାନ୍ତି ଡେଜର୍ଟରେ
ଆଉ ଇଏ ଆଇଟମ୍ କରିପାରିବେ ଯଉ କୁ? କେଉଁଟା କେଉଁଟା ଆପଣ ପସନ୍ଦ କରୁନାହାନ୍ତି ସେଇଟା ସେଇ ହିସାବରେ କରିବା।
ଆ ଖିରି ସହିତ ଜିଲାପି ଭଲ ଲାଗିବ ନା ମାଲପୁଆ ଭଲ ଲାଗିବ ନା ରସଗୋଲା ଗୁଲାବଜାମୁନ?
ନାଇଁ ସେ କ୍ଷୀରି ସାଥିରେ ଆପଣ ଗୋଟେ କାମ କରନ୍ତୁ ସ ଚାଉଳ କ୍ଷୀରି କରନ୍ତୁ ସୀ ତା ବ ପାଇଇ ସେ ତା ଦେହରେ ମାଲପୁଆ ଟା ବେଶୀ ପସନ୍ଦ କରନ୍ତି ମାଲପୁଆ ତ ସେଇଟା ଅତି କମରେ ଜିଲାପି ଠାରୁ କମ୍ ପଇସାରେ ମିଳିବ ଆଉ ସମସ୍ତେ ପସନ୍ଦ କରିବେ ମାଲପୁଅ ଟା କରନ୍ତୁ ତା ଦେହରେ ରସଗୋଲା କିମ୍ବା ଗୋଲାପଜାମୁ ତା ଦେହରେ ଗୋଟେ କରିଦିଅନ୍ତୁ ସେଇଟା ଏବେ ଭଲ ରହିବ। ଆଉ ଉ ତାଠୁ ଯଦି ହବ ମାଲପୁଆ ଜିଲ୍ଲା ଜିଲାପି ବି ବିି କହିଲେ ହବ। ଯାହା କଲେ ବି ଲୋକମାନେ ଖାଇବେ, କିନ୍ତୁ ପସନ୍ଦ କରିବେ ଏଇ ଭଲ ହେଇଥିଲା। ଏଇ ରୋଷେଇ ଟା ଭଲ ହେଇଥିଲା ବୋଲି କହିବେ, କିନ୍ତୁ ଆପଣ ଉ ଆଉ କାପଣ ଥରେ ଅଧେ ଖାଇକି ଆପଣ ଖାଆନ୍ତୁ ଦେଖିବେ କେମିତି ହେଇଛି କି ଆଉ ଭଲ ଆଉ ଥରେ ଆପଣ ଏଇ ପୁଅ ଜନ୍ମଦିନକୁ କରିବେ ତାପରେ ଆପଣ ବାହାଘର ପରେ ବି ବି କରିବେ। ଏତେ ବଢ଼ିଆ ଆମର ହୁଏ ଆମର ଚାଳିଶ ଜଣ ମେମ୍ବର ରଖା ହେଇଛନ୍ତି, ଆଉ ସବୁ ବ୍ରାହ୍ମଣ
ନାଇଁ ନାଇଁ ସେଇଟା ତ ମୁଁ ସେଉ ଏଗାର ଦିନ ଭୋଜିରେ ଖାଇଥିଲି ଭଲ ଲାଗିଥିଲା, ମାନେ ମୋ ମନ ପସନ୍ଦ ଯାଇଥିଲା ଆମ ସବୁ ପରିବାରର ସମସ୍ତଙ୍କୁ ପସନ୍ଦ ହେଇଥିଲା ବୋଲି ତ ମୁଁ ଆପଣଙ୍କ ସହିତ ମାନେ କଣ୍ଟାକ୍ଟ କଲି।
ହଁ ଯଦି ଆମକୁ କ୍ୟାଟରିଂ ଦେଇ ଦେଉଛନ୍ତି ପୁରା ଫୁଲ୍ କ୍ୟାଟରିଂ, ହଁ ଫୁଲ କ୍ୟାଟରିଂ ଦେଇ ଦେଉଛନ୍ତି। ଆପଣ ଯେଉଁ ମେନ୍ୟୁ କହିବେ ଆମ ତାର ମାର୍କେଟର ପ୍ରାଇସରୁ ଆମର ବହୁତ କମ୍ ପଇସାରେ ପାଇବେ, ଆଉ ଭଲ ତେଲ ମସଲା କମ ରେ ହବ ତା ମାନେ ଆମର ଯେ ତେଲ ମସଲା ଦିଆହେଉନି, ମାନେ ଦିଆହେଉଛି ଅଳ୍ପ କରି ଦିଆହେଉଛି ଯେଉଁଟାକି ସମସ୍ତେ ଖାଇବା ପାଇଁ ପସନ୍ଦ କରିବେ। ବୁଝିିପାରିଲେ।
ହଁ ତାହେଲେ ହଁ ମୁଁ ତାହେଲେ ଆଇଟମ୍ ତ ଜାଣିଲି ଆପଣ ତାହେଲେ ମୁଁ ବାବୁଙ୍କ ସହିତ କଥା ହେବି। ଆପଣଙ୍କୁ ଜଣେଇବି ମାନେ ପେମେଣ୍ଟ ଫେମେଣ୍ଟ କଥା। ଏଇଟା କିନ୍ତୁ କନଫର୍ମ ହେଇକି ମାନି ଚାଲନ୍ତୁ କି ଆମେ ହିଁ ଆପଣଙ୍କ ଠାରୁ ହିଁ କରିବୁ। କାରଣ ମୁଁ ଜାଣିଚି ପଇସା ବି ଆପଣ ଜମା ଠକିବେନି। ଆଉ ବ୍ୟବସ୍ଥା ବି ଆ ଆପଣ କରିଦେବେ। ଖାଲି ଟିକେ ଖାଇବା ଟେଷ୍ଟି ହବା ଦରକାର। ସେଇଟା ପୁରା ମୁଁ ଆପଣଙ୍କ ହା ହାତ ରେ ଛାଡିଲି, ପଇସା କଥା ଜମା ଚିନ୍ତା କରନ୍ତୁନି।
ଖାଇବା ଯଦି ଟେଷ୍ଟି ନହବ ଆମେ ପଇସା ନେବୁନୁ। ଆମେ ଏତିକି ଗ୍ୟାରେଣ୍ଟି ଦେବୁ। ମାନେ କିଛି ଆଡ଼ଭାନ୍ସ ନଦେଲେ ବି ଆମେ ଆପଣ ଗେଷ୍ଟମାନଙ୍କୁ ଆପଣ ଯେଉଁ ଡାକିଥିବେ ଯାହାକୁ ନିମନ୍ତ୍ରଣ କରି ଥିବେ ସମସ୍ତଙ୍କୁ ଖାଇବାକୁ ଶାନ୍ତିରେ ଦେଇସାରିବେ ଖାଇସାରିବେ। ତାପରେ ଗୋଟେ ଦି ଦିନ ପରେ ମତେ ଡାକ୍ କି କି ବସେଇବେ କହିବେ ଭାଇନା ଯାହା କରିଥିଲେ ଖାଇବା କରିଥିଲେ ଭଲ ହେଇଥିଲା।
ନାଇଁ ନାଇଁ ତାହେଲେ ସେଇଆ ରହିଲା। କଥା, ମୁଁ ଆପଣଙ୍କୁ କାଲି ଆଡକୁ କଲ୍ କରୁଚି। କାଲି ଫ୍ରି ଥିବ ତ?
ହଁ ମୁଁ କାଲି ଅଛି ଫ୍ରି।
ହଉ ହଉ ହଉ ତାହେଲେ ରଖିଲି।
ହଁ ହଁ।
ହଉ ତାହେଲେ ହଉ।